ହାଲୋ।
ହାଲୋ।
ହଁ। ଏନେ କଣ କରୁଥିଲ?
ଏନେ ଭାତ ଗାଳିକି ଥୋଇଲି ପୁଅ କୁ ପଖାଳ ଭାତ ଆଉ ଛତୁ ଭଜା ଆଳୁ ସିଯେଇଥିଲି ଭେଣ୍ଡି ଭଜା। ଆ ଏମତି କରିକି ଚକଡ଼ା ଚୁକୁଡି କରିକି ତାକୁ ଖାଇବାକୁ ଦେଲି।
ଆଉ ଆପଣ ତ ଏ ତମେ ଘର ପିଠା ଯାମିଛ କଖାରୁ କେମିତି ଜନ୍ତିକି ପିଠା ପିଠା କରାଯାଏ ଟିକେ କହିବ।
ପାଣି କଖାରୁ ନା ବୋଇତି କଖାରୁ?
ଆଗ ବୋଇତି କଖାରୁ କୁହ ତାପରେ ପାଣି କଖାରୁ ଗୁରା କହିବ।
ଚୁନା କୁ ଆଗ ଆଗ ଚାଉଳକୁ ଆଣିିବ ଧର ତମେ ତମ ଉ ବୋଇତି କଖାରୁ ର ପରିମାଣ କେତିକି। ଧର ଫାଳେ ଗୋଟେ ବଡ ବୋଇତିକଖାରୁର ତମେ ଫାଳେ କରିବ। ସେଇ ଅନୁସାରେ ଦି ମାଣେ ଅରୁଆ ଚାଉଳ। ତାକୁ ଭଲ ଭାବରେ ନେଇକି ଆଗ ଧୋଇଦବ ପରିଷ୍କାର କରି ଚାରି ପାଞ୍ଚ ପଞ୍ଚ ଥର ଧୋଇ ଦେଇକି ତା ଅପରିଷ୍କାର ପାଣି ବାହାରି ପଡିବ ତାକୁ ଚାରି ପାଞ୍ଚ ଘଣ୍ଟା ଖଣ୍ଡେ ବ ଦବ ବତୁରେଇ ଦେଇସାରିଲା ପରେ ତାକୁ ଧୋଇ ଧୁଆ କି ଆଉଥରେ ଧୋଇ ଧୁଆ ଦେଇକି ଗୋଟେ ଜା ଜାଲି ରେ ଛାଣିଦବ। ଛାଣି ରେ ଛାଣିଦେଇକି ସିଏ ଟିକେନା କୁ ଉଁ ପାଣି ଛାଡ଼ିଦେଲେ ଟିକେ ନାକୁ ନୁହୁଁ ଭଲ ଭାବରେ ପାଣି ଛାଡ଼ିଯିବ। ନହେଲେ ନାଇଁ ଚୁନା କଲା ବେଳକୁ ଅସୁବିଧା ହବ। ଛାଡି଼ଗଲେ ତାକୁ ଯଦି ଧ ଛାଡ଼ି ନ ପାରିଲା ତାହେଲେ ଗୋଟେ ଭଲ କପଡ଼ା ଧଳା କପଡ଼ା କି ତମର ଭଲ ଶାଢ଼ୀ ଥିବ। ତା ଉପରେ ଓଜାଡି଼ ଦେଇକି ଟିକେ ଶୁଖେଇ ଦବ। ଶୁଖେଇ ଦେଲା ପରେ ତାକୁ ଚୁନା କରିଦବ ଚୁନା କରିଦେଇକି ବୋଇତି କଖାରୁ କୁ ତା ଉପର ଚୋପା ମାନେ ସମ୍ପୂର୍ଣ୍ଣ କାଟିବନି। ଟିକେ ଟିକେ କାଟିଦବ ବୋଇତି କଖାରୁ ଚୋପା କୁ। ତାପରେ ତାକୁ ଚୁନ୍ ଚୁନ୍ କରିକି କାଟିଦବ କାଟି ଦେଇକି ଭଲ ଭାବରେ ଧୋଇକି ସେ ଏମିତି ଗୋଟେ ପରିବା ଜା ଛଣା ଜାଲିରେ ପୂରେଇ ଦବ। ଆଉ ସେଇ ସମୟରେ ବି ଗୋଟେ ନଡ଼ିଆ ବାଡ଼େଇକି ତାକୁ ସେଇ ଚୁନ୍ ଚୁନ୍ କରିକି ସେ ବୋଇତି କଖାରୁ ମିଶେଇ ଦବ। ମିଶେଇକି ସେଥିରେ ଉଁ ଇଏ ତେଜପତ୍ର ଦି ଖଣ୍ଡ ପକେଇଦବ। ବୋଇତି କଖାରୁ କୁ ଆଗ ଚୁଲିରେ ଗୋଟେ ଡେକ୍ଚି ହଉ କିମ୍ବା ତସଲା ହଉ ତାକୁ ସିଝାଇଦବା। ସିଏ ଯେତେବେଳେ ଫାଙ୍କ ସିଝା ହାତରେ ଟିକେ ଦେଖିବ ମାନେ ସିଝିଗଲାଣି ସିଝିଗଲାଣି କିନ୍ତୁ ସେ ଖଣ୍ଡ ଖଣ୍ଡ ଥିବ ବୋଇତି କଖାରୁ ଟା। ତାକୁ ଚୁନା କୁ ଆଣିକି ହୁଁ ସେଥିରେ ଗୁଡ଼ ଦେଇଦବ ଗୁଡ଼ ହଉ ଅବା ଚିନି ହଉ। ତାକୁ ଦେଇ ଦେଇକି ଗୁଡ଼ ଟା ମିଶି ସାରିଲା ପରେ ଉଁ ତା ଫୁଟିବ ଯେତେବେଳେ ବୋଇତି କଖାରୁ ଆଉ ଗୁଡ଼ ଫୁଟିବ ତାକୁ ଚୁନାରେ ଜନ୍ତିଦବ। ଚୁନା ରେ ଜନ୍ତିଲା ପରେ ହୁଁ ଦେଖିବ ଚୁନା ଟା ଯେମିତି ବୋଇତି କଖାରୁ ସହିତ ମିଶିକି ଲାଲ୍ ଲାଲ୍ ଟିକେ ଜନ୍ତୁଆଣି ଟା ହେଇଯିବ ହାତକୁ ଆଉ ଲାଗିବନି। ତାକୁ ଆଣିକି ଚୁଲିରୁୁ ବାହାର କରିଦେଇକି ଆସିବ ଆଣିବ ଆଣିକି ପଦାରେ ଥୋଇଦବ। ସେ ଆଉ ଗୋଟେ କଡ଼େଇ କିମ୍ବା ଏଇ ବଡ଼ ବଡ଼ ଉଁ ମିଳୁଚି କରେଇ ମାନେ କଡ଼େଇ ବଡ଼ ବଡ଼ ଫେନ୍ଦ ନଥିବା କଡ଼େଇ। ସେଇଗୁଡା଼ ଆଣିବ ଆଣିକି ତାକୁ ପରିଷ୍କାର କି ଧୋଇଦବ ଧୋଇ ଦେଇ ସାରିଲା ପରେ ତାକୁ ଟିକେ ଶୁଖେଇ ଦବ କଦଳୀ ପତ୍ର ବାଇରେ ଯଦି କଦଳୀ ପତ୍ର ଥିବ। କଦଳୀ ପତ୍ର ଆଣିବ କଦଳୀ ପତ୍ରକୁ ଖଣ୍ଡ ଖଣ୍ଡ କରିକି କାଟିଦବ। କାଟିକି କିମ୍ବା ଯଦି କଦଳୀ ପତ୍ର ନାହିଁ। ତମେ ଶାଳୁଆ ଖଲି ଆଣିବ। ଖଲି ଆଣିକି ସେଇଥିରେ ପକେଇଦବ ପକେଇଦେଇକି ତା ତଳେ ଘିଅ ମାରିଦବ। ଗୁଆ ଘିଅ ମାରିଲେ ଭଲ ବାସ୍ନା ଦବ। ଯଦି ଗୁଆ ଘିଅ ନାହିଁ ତାହେଲେ ବଜାର ରୁ ମିଳିବା ଆ ଦୋକାନରୁୁ ଆସୁଥିବା ଘିଅ ତାକୁ ଦେଇଦବ। ତାପରେ ଜନ୍ତୁଣୀଙ୍କୁ- ଉପରେ ଦବ। ଯନ୍ତୁଣୀ ଦେବ ଯେମିତି ହାତରେ ଟିକେ ପାଣି ଦେଇକି ତାକୁ ପାଲିସ୍ କରିଦେବ। କାରଣ- ସୁନ୍ଦର ଦିଶିବ ପିଠା ଟା। ଯଦି ଖେଦେ ଖେଦେ ଟଟିଆ ରହିବ, ସୁନ୍ଦର ଆଉ ଦୁଷିବନି ଏତେ ପିଠା ଟା। ତାପରେ ନଡିଆ ତମେ ରଖିଦିବ କଞ୍ଚା ନଡିଆ ଟିକେ ରଖିଦିବ।
ହଁ।
ଜନ୍ତୁଣୀଟି ଦେଇ ସାରିଲା ବାଦେ - ସେଇ ଖଣ୍ଡ ଖଣ୍ଡ ନଡିଆକୁ- ତାକୁ- ତା ଏଇ ଯୋଉ ଜନ୍ତୁଣୀ ଉପରେ ପୁରା ସାଇଜ ରେ ରଖିଦବ। ଆଉ ଗୋଲମରିଚ, ଅଳେଇଚ ଅଳେଇଚ ନୁହଁ ଗୁଜୁରାତି, ତାକୁ ଟିକେ ଏମତି ଛିଞ୍ଚି ଦେଇକି, ତା ଉପରେ ଘିଅ ଦେଇ ଦେଇେଇକି, ତାପରେ କଦଳୀ ପତ୍ର ନେଇ ଥୋଇଦବ। ଚୁଲିରେ ନେଇକି ସେଇ ପିଠାଟି- ଥୋଇବା। ଚୁଲିରେ ଖୁବ କମ ଅଳ୍ପ ଧୀରେ ଧୀରେ ଆଞ୍ଚ ଯାଉଥିବ। ଆଉ ଉପରେ ଧୀରେ ଧୀରେ ଆଣି ଯାଉଛି। ଉପରେ- ଅଳ୍ପ ରଡ଼ ରଡ଼ ନିଆଁ ଦେଖିକି ପାଉଁଶ ଦେବେନି ପାଉଁଶ ଦେଲେ- ଏ କାଳେ ପିଠା ଭିତରେ ପଶିଯିବ। ତେଣୁ ଅଳ୍ପ ଅଳ୍ପ ରଡ ଦେଇକି ତାକୁ ରଖିବି। ଅଧଘଣ୍ଟେ ଯିବା ପରେ, ଗୋଟେ ପିଠା ବାତ୍ୟା ହଉ, କିମ୍ବା ଛୁରୀ ହଉ, ମାନେ ମାନେ ଗୋଟେ କାଠି ବି ହଉ ତାକୁ ସେ ପିଠା ଭିତରେ ଗେଞ୍ଜିବେ ଦେଖିବେ ଯଦି ହାତକୁ- ପିଠୋଟା ଆଣଟା ମାନେ ଜନ୍ତୁ ଆଣିୀ ଟା ଲାଗୁଛି ତାହେଲେ ପିଠା ଟା ତମର ସିଝିନି।
ହ
ଆଉ ଯଦି, ମଝିରେ ସେଇଟା କରିବେ କାରଣ କରଗୁରା ନିଶ୍ଚିନ୍ତ ଶୀଘ୍ର ସିଝିଯିବ। ମଝି ଟା ସିଝିବାକୁ ଟିକେ ସମୟ ଲାଗିବ। ତା ସେଇଟାକୁ କରିବେ, କରିସାରିଲା ପରେ ହାତରେ ଯଦି ନ ଲାଗିଲା ପୁଣି ଖାଦ୍ୟ ହାତରେ ଲାଗିଲା, ଆଉ ପନ୍ଦର ମିନିଟ୍ ଛାଡିଦବେ, ପନ୍ଦର ମିନିଟ୍ ଛାଡି ସାରିଲା ପରେ ପୁଣି ଦେଖିବେ, ଦେଖିବେ ଯେମିତି ଆଉ ହାତରେ ଲାଗୁନି, ତାକୁ ତଳକୁ ବାହାର କରିଦେବେ ନା ଅଧିକ ସମୟ ବସିଲେ ଉ ପିଠାର ତଳ ଅଂଶ ଟା ଟିକେ ପୋଡିଯିବ। ତେଣୁ ବାହାର କରିଦେବେ ସାଙ୍ଗେ ସାଙ୍ଗେ ଖୋଲିବେନି। ସେଇଟା ଥୋଇଦେବେ ଥୋଇ ସାରିଲା ପରେ ସେ ଅଧଘଣ୍ଟା ଖଣ୍ଡେ ଛାଡ଼ିଦେବେ, ସେ ଥଣ୍ଡା ହେଇଯିବ ଥଣ୍ଡା ହେଇସାରିଲା ପରେ ଗୋଟେ ବଡ଼ ପରାତ ଆଣିକି ପରାତ ମାନେ ବଡ ଥାଳିଆ ସିଲଭର ଖାଳିଆ ଆଣିକି ତା ଉପରେ ଅଜାଣିଦେବେ। ଓ ଜାଡି ଦେଇକି ତାର ପତ୍ର ଫତ୍ର ବାହାର କରିଦେବେ ପରିଷ୍କାର କରିଦେବେ। ଆଉ ତମର ଯୋଉ ପ ଯାହା ଯଦି ତମର ସାହି ପଡିଶା ଅଛନ୍ତି କାଟିକି ଖଣ୍ଡ ଖଣ୍ଡେ ଦେବେ, ନା ତମର ନି ନିଜର ସଦସ୍ୟ ଯେଠି ମାନେ ଖାଇବେ ସେଇ ଅନୁସାରେ କଟ୍ ପିସ୍ କରିକି କରିବେ ଆଉ।
କଣ କହିଲ ଆଉ ଟିକେ ଜୋରେ କୁହ?
ସେଇ ଅନୁସାରେ ଅମ କାଟିକି ଉମ ତମ ଘରେ ଯେତେ ଜଣ ଲୋକ ଅଛନ୍ତି ଯେତେ ଖଣ୍ଡ ଖଣ୍ଡ ଖାଇବେ, ଖାଇବେ ନା ନାଇଁ ତମ ପଡିଶା ଘର ଥିବ ଯଦି ଖଣ୍ଡେ ଖଣ୍ଡେ ଦେବେ
ହଁ। ତାହେଲେ ଏଇ ପିଠାଟି ଭଲ କଲେ ଭଲ ସ୍ଵାଦ ଲାଗିବ।
ହୁଁ ବହୁତୁ ସ୍ଵାଦ ଲାଗିବ।
ହଁ। ଆଉ ଆମେ ଦେଖିଆ ଆପଣ ତମଠୁ ଶିଖିକି ଏ ପିଠାଟି କଖାରୁ ଗୋଟିଏ ବଜାରରୁୁ କିଣିକି ଆଣିକି ବନେଇବୁ କେମିତି ଲାଗୁଛି।
ଆଜି ତମର ପୁରୀ କରିବ?
ହଁ ଆଜି ଆମର ଆଜି ମଇଦା, ଅଟା ମିଶେଇକି କରିିବୁ। ମଇଦା, ଅଟା ମିଶେଇକି ଚକଟିକି ଟିକେ ସମୟ ତେଲ ଦେଇକି ଚକଟିକି ଟିକେ ସମୟ ରଖ ରଖିବୁ, ଆଉ ତାପରେ ଯୋଉ ତାପରେ ବେଲିକି ରିଫାଇନ ତେଲ ରେ ଛାଣିବୁ ପୁରୀ ଆଉ ମଇଦା, ଅଟା, ଅଟା ତା ଦେହରେ ଲୁଣ, ଦହି ଟିକେ ପକେଇଲେ ପୁରୀଟି ସଫ୍ଟ ହବ। ଏ କଅଁଳ ହବ। ପକେଇକି କରିବ, କରିକି ତରକାରୀ ଟିକେ ଡାଲମା କରିବ ନହେଲେ ବୁଟ ଡାଲି ତରକାରୀ କରିବି, ସିମେଇ କ୍ଷୀରି ଟିକେ କରିବି ମୁଁ ଏତେବେଳେ ଯାଁକେ ଖାଲି ଚକ ଟିକି ଅଟା ଆଉ ମଇଦାକୁ ରଖିଛି ଆଉ ଡେରିରେ ଟିକେ ଆଜି ଆମର ପୂଜା ତେଣୁକରି ଡେରିରେ ଟିକେ ସମସ୍ତେ ଖାଇବେ ଡେରିରେ କରିବୁ ଆଉ।
ଆଉ ଚା, ଚା ପିଇଚ?
ହଁ ଚା ପିଇଛୁ। ଆଉ ସା ଚା ପିଇଲା ପରେ ଦହି, ଲୁଣ, ଲେମ୍ବୁ, ଚିନି ମି ଆଉ ଚା ପିଇଲୁ ତାପରେ ଘଣ୍ଟେ ଛାଡିକି ହୁଁ ମୁଣ୍ଡ ବିନ୍ଧିବ ନହେଲେ ଚା ଟିକେ ନ ପିଇଲେ
ହୁଁ।
କେ ଛାଡିକି ଦହି ଲେମ୍ବୁ ଲୁଣ ଟିକେ ସର୍ବତ ପିଇତୁ, ତାପରେ- ଗୋଟେ ଥର ତ ଆଜି ଖିଆହବ ଦିଟା ବେଳକୁ ଟିକିଏ ନାକୁ ଜଳିଖିଆ ଆଁ ଖାଇବୁ ଆଉ, ସେଇ ଠାକୁରଙ୍କ ଠି ବ୍ରାହ୍ମଣ ଜଣେ ଖାଇବେ ଖାଇଆକୁ ଦେଇକି ଠାକୁରଙ୍କୁ ଟିକେ ଭୋଗ ଲଗେଇକି ଆମେ ଖାଇବୁ ଆଉ। ଆଜି ଆଉ ନାଇଁ। ଆଉ ପିଲାମାନଙ୍କ ପାଇଁ ଅରୁଆ ଭାତ ଟିକେ ବସେଇ ଦେଇଛି, ସେମାନେ ଖାଇବେ ଟିକେ ପୁରୀ ଖାଇବେ ଯାହା ବି ଅଳ୍ପ ଆଉ ଆମ ଘରେ ଦିଉ ଟି ଜନ୍ତୁ ଅଛନ୍ତି। ତାଙ୍କ ପାଇଁ ଅରୁଆ ଭାତ ଟିକେ ନ କଲେ, ସେମାନେ- ପୁରୀ ଖାଇବେନି କୁକୁର ଦୁଇଟି ଅଛନ୍ତି। ଏ- ପୁରୀ ଖାଇବେନି ଅଳ୍ପ ଉ କପ ର ହୁଅ ଚାଉଳ ପକେଇକି ଭାତ ରାନ୍ଧି ଦେଇଛି।
ହଉ ଆପଣ ଭଲ ପୁରୀ କରିପାରୁଛନ୍ତି।
ହଁ। ଆପଣଙ୍କ କଥା ଶୁଣିକି ମୁ ବହୁତୁ ଖୁସି ଅନୁଭବ କଲି ଆପଣ ଙ୍କର ଦିନଟି ଭଲରେ ଯାଉ, ଆଉ ପଛରେ କଥା ହବା ଆଉ।
ହଉ।
ଧନ୍ୟବାଦ୍।